ହ୍ୟାଲୋ। କଣ କରୁଚୁ?
ଏଇଠି ଶୋଇଥିଲି। ହଁ।
ଓହୋ ମୁଁ ଏବେ ବାହାରିଲି ବାପାଙ୍କ ସହ ହାଟକୁ ଯିବି ତ ହାଟ ତ ହାଟ ସଉଦା ସବୁ ଆସିବ। ପରିବା ପନିପରିବା ଆସିବ।
ହୁଁ ପନିପରିବା ହାଟକୁ କାହିଁ ଯାଉଛୁ ବାଡିରେ ଲଗେଇ ଖାଉନୁ।
ଲଗା ହବ ଲଗା ହେଇଥିଲା ଖରା ଦିନ ସବୁ ସରିଗଲାଣି ପୁଣି ବର୍ଷା ଦିନ ପାଇଁ ସବୁ ମଞ୍ଜି ଗଛ ଚାରା ସବୁ ଆସିବ ବାପାଙ୍କର ମୋର ଯାଉଛି ବା ହାଟକୁ।
ଉଁ।
ହଁ ଆମର ଏଇଠି ପାଖରେ ଏଇଠି ହାଟ ଏଇଠି ପାଖରେ ହାଟ ଅଛି।
ଉଁ ହୁଁ।
ଆଉ ସବୁ ବର୍ଷା ଦିନ ଆସିଲା ନା ଏଣିକି ସବୁ ପନିପରିବା ସବୁ ଲାଗିବ ଏବେ ହାଟ ବି କରିକି ଆସିବା ଆଜି ହାଟ ଅଛି। ଆଉ ଆଗରୁ ସମୟ ବହୁତ ବଢିଆ ନଥିଲା। ହାଟକୁ ଯିବାକୁ ବଢିଆ ଲାଗୁଥିଲା। ତାପରେ ସେ ସବୁ ଜଳଖିଆ ଦୋକାନ ଥିଲା ବରା ତରକାରୀ
ହୁଁ ଦି ଟଙ୍କାର ର ମିଳୁଥିଲା। ଦି ଟଙ୍କାର ଚାରିଟା ବରା ତରକାରୀ ଟିକେ ଦଉଥିଲେ। ଆ ହୁଁ। ହୁଁ ଆମେ ସ୍କୁଲ ଯିବୁ ମାନେ ଆଗ ଟିକେ ହାଟ ବାରି ଦିନ ଆ ବର ତରକାରୀ ଏଟା ଖିଆ ହବ।
ତମ ସ୍କୁଲ ପାଖରେ ହାଟ ଅଛି କି?
ହୁଁ ହୁଁ ଆମ ସ୍କୁଲ ପାଖରେ ଆମେ ହାଟ ଦେଇକି ସ୍କୁଲ ଯାଉ।
ଓହୋ। ମାନେ କେତେ ବହୁତ ବଡ ହାଟ ନା ଏମିତି ନର୍ମାଲ?
ନାଇଁ ଆମର ପୁରା ବଡ ହାଟଟେ।
ଓହୋ।
ସବୁ ମିଳେ। ମାନେ କଣ କହିଲୁ ପରିବାର ଠାରୁୁ ଆରମ୍ଭ କରି ତେଜରାତି ଆଉ ଆମର ଫ୍ରୁଟସ ବି ସବୁ ମିଳିବ। ତାପରେ ଯେତିକି ଯୋଉ ଔଷଧ ଫଷଧ ସବୁ ଖୋଜିବୁ ଯୋଉ କ ପୋକ ମରା ଔଷଧ। ଆ ସବୁ ମିଳେନି। ହଁ ସବୁ ହଁ ଶୁଖୁଆ ବି ହାଟ ଅଛି ହୁଁ । ହୁଁ ଆ ଲସି ଠାରୁ ଆରମ୍ଭ କରି ଟିଫିନ୍ ର ବି ବ୍ୟବ
ନା ଆମର ଏଠି କଣ କହିଲ ଆମର ଏଠି ଏତେ ବଡ ହାଟ ନୁହେଁ। ଆମର ସବୁ ଶୁକୁଆ ହରିକା ମିଳେନି ପନି ପରିବା କିଛି ମିଳେ ଚାରା ଗଛ ଚାରା ମଞ୍ଜି ଏଇ ସବୁ ମିଳେ। ତମର ସେଠି ଯୋଉ ଆମର ଯୋଉ ଆମର ସବୁ କହନ୍ତିନି ପନିକି କି କଟୁରୀ ଏଇ ସବୁ ଯୋଉ ପଜା ହୁଏ
ହୁଁ ହୁଁ ଆମ ଏପଟେ ହୁଏ ତାପରେ ଆମ ଏଠି ଆଚାର ଫାଚାର ସବୁ ପ୍ରକାର ପଡେ ହା
ଶୁଣ ଓହୋ ହାଟ କଣ ବହୁତ ରେଟ୍ ହୁଏ ନା ଟିକେ କମ୍
ନାଇଁ ନାଇଁ କମ୍ ରେଟ୍। କମ୍ ରେଟ୍ ହୁଏ ଫାଷ୍ଟ ଯଦ ଗୋଟେ ଦିଟା ବେଳକୁ ଯିବୁ ଟିକେ ହାଇ ରେଟ୍ ଥିବ ଟିକେ ସନ୍ଧ୍ୟାବେଳୁକୁ ଯିବୁ ଟିକେ ରେଟ୍ ଖସିଥିବ ଆଉ। କେମିତି ବେପାରୀ ଟିକେ ବେପାର କଣ କହିଲ?
ତମର କୋଉ କୋଉ ବାର ହାଟ ହୁଏ?
ଆମର ଏଠି ରବିବାର ଆଉ ଗୁରୁବାର।
ଓ ହୋ ଭଲ ତ।
ହୁଁ ସପ୍ତାହରେ ଦିଥର ହୁଏ ଆଉ ହାଟ ଆଉ।
ହଁ ଆମେ ଯେବେ ଯିବୁ ବାପ ବାପାଙ୍କର ମୋର ହାଟ ସଉଦା କରିବୁ ପନିପରିବା ଆଣିବୁ।
ଏବେ ତ ପୁରା ହାଇ ରେଟ୍ ଅଛି।
ହଁ ଏବେ ବହୁତ ରେଟ୍ ଅଛି ଆମର ବି ଏଠି ପାଖାପାଖି ଅଛି ହାଟ ଯେ
ହୁଁ ଏବେ ନା ଟମାଟୋ କିଲୋ ପଚାଶ ଟଙ୍କା।
ଟମାଟ ହଁ ଟମାଟ ତ ପଚାଶ ଟଙ୍କା ଆଳୁ ଟିକେ କମ ରେଟ୍ ଅଛି ଆଳୁ ପିଆଜ ଟିକେ କମ ରେଟ୍ ଅଛି।
ହୁଁ ଏଠି ଆମର ସବୁ ବାଇଗଣ ଭେଣ୍ଡି ସବୁ ତିରିଶ ଚାଳିଶି ଆଉ ଏମିନ୍ତି ସବୁ
ଆ ତମର କିଛି ପନିପରିବା ବାରିରେ ଲଗେଇନ?
ଆମର ବାରିରେ କିଛି ଲାଗିନି ବା ଆମର ଖାଲି ପୋଇ ଲାଗିଛି। କଲରା, କଖାରୁ, କାକୁଡି ହୁଁ ଆଉ ତ ସବୁ ଯେମିତି ହେଲେ ଆଣିଆକୁ ପଡିବ ହାଟରୁ ସେଇଥିରେ କଣ ହବ କି?
ହଁ ଚାରା କେମିତି କଣ ହାଟରୁ ଆଣିଥିଲ ନା ମଞ୍ଜି ରଖିଥିଲ ଘରେ?
ନାଇଁ ଘରେ ମଞ୍ଜି ଥିଲା ସେଇଆକୁ ଲଗା ହେଇଥିଲା ଅକ୍ଷୟ ତୃତୀୟା ଦିନ। ହୁଁ ଚଷା ହଁ ଚଷାର ଅନୁକୂଳ ଦିନ ସେଇଦିନ ଲଗା ହେଇ
ହଁ ଆଗରୁ ତ ସମସ୍ତେ ପନି ପରିବା ବି ଚାଷ କରିଥିଲେ ବାରିରେ ବି ପନିପରିବା ଲଗଉଥିଲେ। ଏବେ ଲୋକ ତ ସମସ୍ତେ ଆଉ କେତେ ଆଉ କଷ୍ଟ ବି କରୁନାହାନ୍ତି କି ପନିପରିବା ଚାଷ କରିବା ପାଇଁ କି ପନିପରିବା ଗଛ ଲଗେଇବା ପାଇଁ କିଛି ଆଉ ଚାହୁଁନାହାନ୍ତି ଲୋକ।
ସବୁ ଖାଲି ହାଟରୁ କିଣି
କିଣି ଆଣୁଛନ୍ତି। ହଁ ସବୁ ଜିନିଷ ହାଟୁରୁ କିଣି ଆଣୁଛନ୍ତି ଲୋକ ଏବେ। ଆଉ ଏମତି ସବୁ କଥା ଆଉ
ହୁଁ ହାଟରେ ଯୋଉ ବାହାର ମଜା ଟା ମିଳେ।
ବଢିଆ
ହଁ ହଁ ହଁ ଆମେ ସ୍କୁଲକୁ ଯେତେବେଳେ ଯାଉଥିଲୁ ସେତବଳେ ଗୋଟେ ବୁଢା ମାଉସା ଆସନ୍ତି ବାର ମଜା ବିକିବା ପାଇଁ। ନା ସେ ଆଜି ଯାଏ ବି ସେ ବିକୁଚନ୍ତି। ତ ମୁଁ ତାଙ୍କୁ ଯେତେବେଳେ ଦେଖେ ହଁ ଯେତବଳେ ଦେଖିବି ଆଜି ଯାଏ ମୁଁ ସେଇଠୁ କିଣିବି ମୁଁ କହିବି ମଉସା ଆଉ ବାର ମଜା ଦିଅ ତାପରେ ସେ ଚିହ୍ନି ପାରିବେ ସେ କହିବେ ହେ ଛୋ ଟ ଥିଲ ମୋ ପାଖରୁ ବାଆର ମଜା ଖାଉଥିଲ, ଏବେ ଯାଏଁ ବି ଖାଉଚ। ମୁଁ କଇଲି ଆଉ ଆପଣଙ୍କ ହା ଟା ବହୁତ୍ ଟେଷ୍ଟ ଉ
ହଁ ସେତେବେଳେ ବାଆରମଜା କେତେ ଟଙ୍କା ଥିଲା ଛୋଟବେଳେ?
ହେ ଟଙ୍କା ଗୋଟେ ଟଙ୍କା ଗୋଟେ ଟଙ୍କା ନେଇକି ଯିବୁ ଟଙ୍କା ଟାରେ ଦିଅ ନହଲେ ଦି ଟଙ୍କା ରେ ଦିଅ ସେତେବେଳେ ଥିଲା ଏମିତି।
ହଁ ଏବେ ତ ସବୁ ବହୁତୁ ରେଟ୍ ହେଇଗଲାଣି ସବୁ।
ହୁଁ ଏବେ ବି ଦଶ୍ କୋଡିଏ ଟଙ୍କା ଦେଲାକୁ ବି ସେ ଆଖିକି ଦେଖା ଯାଉନି ବାରମଜା।
ହଁ ବା ଏବେ ସବୁ ଜିନିଷ ବହୁତ୍ ରେଟ ହେଇଗଲାଣି।
ତାପରେ ସେଠି ମିିଳୁଚି ଆମ ଏଠି ମକା ସିଜା, ସିଜା ଯୋଉ ସିଜା ମକା ଖାଆନ୍ତିନି।
ହଁ ସିଜାମ ତ ମକା ତ ଭଲ୍ ଲାଗେ, ଆମର ଏପଟେ କିନ୍ତୁ ବିକ୍ରି ହୁଏ ନା। ଆମ ହାଟ ଏରିକେଟେ ଅହୋ ଆଉ କଣ୍ କଣ୍ ମିଳେ ହାଟରେ ତମର?
ଆମ ହାଟରେ ଆହୁରି ମକା ମିଳିବ, ଗୁପଚୁପୁ ଠାରୁ ଆରମ୍ଭ କରି ଦହିବରା ବହୁତୁ ଦୋକାନୀ ପଡନ୍ତି, ବହୁତ ଗୋଟେ ବଡ ପଡିଆ ଅଛି ତ ସେ ପଡେଆର ଚାରି ଘରେ ଲୋକ ବସିଥିବେ ଯେ ତୁ ବୁଲି ଏ ବୁଲିଲେ ହେଲା।
ଘର ପାଖୁରୁ କେତେ ଦୂର ହାଟ?
ଆମ ଘର ପାଖୁରୁ ଏ ଗୋଟେ କିଲମିଟର ହବ ସେଇ ଯୋଗୁ ଆମ ଏଠି ଗାଁ ଲୋକ ସବୁ ଚାଲିକି ବି ପଳାନ୍ତି।
ହଁ ଭଲ ସୁବିଧା ଅଛି ତ ହଟ।
ସୁବିଧା ହା
ସମୟ କେ ସମୟ କେତେଟାରୁ କେତେଟା ପର୍ଯ୍ୟନ୍ତ ତମର ହାଟ ଆରମ୍ଭ ହୋଇକି, କେତେଟାରେ ଶେଷ ହୁଏ?
ଆମର ଏଠି ଅଛନ୍ତି, କଁ କଇଲୁ ସକାଳୁ ଅ ସକାଳୁ ତ ସେମାନେ ଆସିକି ରହିବେ ନାଇଁ ୟେ କରିବେ କିନ୍ତୁ ଗୋଟେ ଦିଟା ବେଳ ତାଙ୍କର ବେପାର ଟା ଷ୍ଟାର୍ଟ ହବ ଆଟା ନଅଟା ଯାଇ ହଁ ଆଟା ନଅଟା ଦଶ୍ ଟା ବାହାର ଯେତେବେଳେ ପରିବା ବ ବିକ୍ରି ସରିଲା ସେ ଚାଲ୍ ଲେ ତାପରେ ଆମ ଏଠି ଦଣ୍ଡିଆ ଅଛନ୍ତି ଯିଏ ଦଣ୍ଡିଆ ଧରିବେ ସିଏ ସବୁ ପଇ ତାଙ୍କଠରୁ ଯାଇ ପରିବା ଆଣିବେ।
ଦଣ୍ଡିଆ ମାନେ କଣ?
ନେ ସେ ନିଲାମ୍ ନେଇଥାନ୍ତି।
ଓ ହାଟ
ହୁଁ ହାଟକୁ ନିଲାମ୍ ନେଇଛନ୍ତି, ସେ ତାଙ୍କର ବର୍ଷକ ସାରା ପରିବା ଖାଇବେ ବର୍ଷୁକୁ ତାଙ୍କର ଥିବ ଏତିକି ଲକ୍ଷ ଦବ ତମେ ବର୍ଷ ସାରା ପରିବା ସମସ୍ତଙ୍କ ଟୁ ଖାଇବେ ତ ସେ ସେମିତି ବୁଲୁଥିବେ ସମସ୍ତଙ୍କ ଠାରୁ ପରିବା ନେବେ, ହୁଁ-ହୁଁ। ଆଉ ଏମିତି ହଉ ସେମାନେ କଣ କରିବେ ପରିବା ତାଙ୍କ ଠାରୁ ଆଣିବେ, ଆମୁକୁ ବିକିବେ ନା ହଁ-ହଁ। ଦଣ୍ଡିଆ ମାନେ ସେ ଜଣେ ନିଅନ୍ତିନି ଦି ଚାର୍ ଜଣ ଲୋକ ମିଶିକି ସେରା ନିଲାମ ଆଣନ୍ତି ତାକୁ ଯୋଉ ପରିବା ସବୁ ଆଦାୟ ହୁଏ, ସେ ସବୁ ତାଙ୍କ ନିଜ ନିଜ ଭିତରେ ବାଣ୍ଟିକି ନିଅନ୍ତି।
ଓହୋ ତାହେଲେ ବର୍ଷା ଦିନେ ତ ଅସୁବିଧା ହଉଥିବ ହାଟ
ହୁଁ ନାଇଁ ନାଇଁ ଏଠି ଆମର ହାଟ ଘର ଅ ଛି ନା ହାଟ ଘର ଅଛି, ଘର ବି କର୍ଚନ୍ତି ଆଉ ପଡିଆରେ ଯୋଉମାନେ ବସନ୍ତି ସେମାନେ ଟିକେ ହଇରାଣ ହଉଥିବେ କିନ୍ତୁ ଘର ବହୁତ ଅଛି ହାଟ ଘର ହଁ ଆମର ଏଠି ଘର ବି ଅଛି ହାଟ ଘର ଘର ଭିତରେ କିଛି ଚାଷୀ ମାନଙ୍କୁ କିଛି ପ୍ରୋବ୍ଲେମ ହୁଏନି।
ହ ନାଇଁ ଆମର ଏପଟେ ହାଟ ଘର ନାଇ ଏମତି ପଡିଆରେ ଏମତି ବି କ୍ରି ହୁଏ ଅଳ୍ପ ଛୋଟ ହାଟରେ ବେଶୀ ବଡ ହାଟ
ନଈ କୂଳ ଏରିଆ ନା ତ ଚାଷ ଭଲ ହୁଏ ସବୁ ରେ କମ୍ ରେଟ। ଟିକେ ମିଳିଯାଏ।
ହଁ ଲୋକମାନଙ୍କୁ ବି ସୁବିଧା ହୁଏ।
ହୁଁ ହୁଁଉ ତାପରେ ଅଧ ଲୋକ ନିଜେ ନିଜେ ବାଡିରେ ବନେଇକି ଖାଇବାକୁ କରୁଛନ୍ତି ସେମାନେ ନିଜେ ଖାଉଛନ୍ତି।
ହଁ ନାଇଁ ବି ଏବେ ସମୟରେ ବି ବହୁତ କମ ଲୋକ ବାରିରେ ପନିପରିବା ଚାଷ କରୁଛନ୍ତି। ଆଗରୁ କଣ ସମସ୍ତେ ପନିପରିବା ଚାଷ କରୁଥିଲେ ବାରିରେ।
ହୁଁ ତାପରେ ଏମାନେ କଣ କହିଲୁ ଏଇ ବର୍ଷା ଦିନେ ନଈଟା ପଟୁ ପଡିଯାଏ। ହେଲା କି ନଈକୂଳ ର ଯୋଉ ଆମର ବିଲ ଟା ତ ସେଇ ଯୋଗୁ ଆମ ଚାଷ କରିପାରୁନା ସେଥିପାଇଁ କିଣିକି ଖାଇବାକୁ ପଡୁଛି। ନହେଲେ ଖରା ଦିନେ ଚାଷ ସେଇଠି ନଈରୁ ପାଣି ଆଣିଲୁ ସେଠି ଚାଷ କଲୁ। ଓଉ ସବୁ ଲାଗେ। ଧାନ ମକା ତରଭୁଜ ସବୁ ପ୍ରକାର ଆଇଟମ ଆମର ସେଠି ଲାଗେ।
ହୁଁ ନାଇଁ ଯୋଉଠି ପାଣିର ସୁବିଧା ନଥିବ ଖରାଦିନେ ଟିକେ ପନିପରିବା ଚାଷ କରିବାକୁ ଅସୁବିଧା ହଉଥିବ।
ହଁ ତାପରେ ଆଉ ଯଦି ନଈ ପାଣି ବଢିଲା ସରିଲା ଆଉ।
ହଁ।
ହୁଁ।
ଓହୋ ଏମିତି କଥା ନା।
ହୁଁ ଆଉ ତୁ ହାଟରୁ ସବୁ କଣ କଣ ଆଣିବୁ?
ମୁଁ ଯିବି ଆଳୁ ବାଇଗଣ ଟମାଟର ପୋଟଳ ଆଣିବି ଆଉ ଯଦି କିଛି ଶାଗ ଥିବ ଆଣିବି। ଆଉ ବାପା କହୁ ଥିଲେ ପନିପରିବା ଆଣିବା ଆଉ ମଞ୍ଜି ଆଣିବା ଗଛ ଲଗାହବ ବାରିରେ ତା ତାପରେ ଚାରା ଆଣିବା ଗଛ ଲାଗିବା ବାଇଗଣ ଚାରା ଟମାଟର ଚାରା। ଲଙ୍କା ଚାରା ଆସିବ।
ହୁଁ ସେ ଚାରାକୁ ଆଣିକି ସାଙ୍ଗେ ସାଙ୍ଗେ ରାତିରେ ଲଗେଇଦବ ନହେଲେ ସେ କାଲି ସକାଳୁ ଖରାପ ହେଇଯିବ।
ହଁ ସେ ଚାରା ଆସିକି ରାତିରେ ଗଛ ଲାଗିବ ତାରି ଉପରେ ପୁଣି ଘୋଡା ହୁଏ ସକାଳେ ଖରା ପଡିକିରି ଝାଉଁଳି ଯିବ ଗଛ ତାପରେ ଗୁଡା ହେଇକି
ଆମେ ଯେତେବେଳେ ଛୁଆ ଥିଲୁ ଆମର ଆଣନ୍ତି ଯେ ବାପା ଆଣନ୍ତି ଯୋଉ କଣ କହିଲି ଚାରା ଆଣିବେ ସେଇଟାକୁ ରାତାରାତି ଟର୍ଚ ଲଗେଇକି ନେଇକି ବାରିରେ ପୋତିବୁ। କାଳେ ଗଛର କିଛି ଅସୁବିଧା ହବ କି ରହିଗଲେ।
ଓ ହଁ ମୁଁ ବି ଦେଖି ମୁଁ ବି ଦେଖିଛି ବାପା ବି ଯେତେବେଳେ ଗଛ ଲଗାନ୍ତି ତା ଦେହରେ ଗଛ ପୋତିକି ତାଥରେ ଘୋଡ଼ାନ୍ତି କଣ କହିଲୁ ଯୋଉ କାଗଜ ଘୋଡେଇକି ଘୋଡାନ୍ତି କାଳେ ଖରାପ ପଡିକି ଝାଉଳି ଯିବ କୋଳେ ସେଥିପାଇଁ ଘଡାନ୍ତି ତାପରେ ପୁଣି ନେକ୍ସଟ ଦିନ ପାଣି ହେରିକି ଦେଇକି ସେ କାଗଜକୁୁ କାଢି ଦିଅନ୍ତି ସେ ଗଛରୁ ଆଉ।
ହୁଁ ସେ ଭଲ ଚାରା କରିକି ଆଣି ପକେଇ ଦବ ଭଲ। ମଞ୍ଜି ଉଠୁଥିବ ନ ଉଠୁଥିବ।
ନା ମଞ୍ଜି ଗଛ ବି ଅଛି ଚାରା କିନ୍ତୁ ବାଇଗଣ ଟମାଟର ତାପରେ ସୋଉଠୁ ବିନ୍ସ ତାପରେ ସୋଉଠୁ ଲଙ୍କା ଲଙ୍କା ଚାରା ମିଳେ ବିନ୍ସ ଚାରା ତାପରେ ସେଉଠୁ ଆଉ ଆମର କଣ କହିଲୁ ତାପରେ ସେଇଠୁ ଜହ୍ନି ଚାରା ଏମିତି ସବୁ ଆସିବ ଆଉ।
ହୁଁ ପୋଇ ଫୋଇ ଲଗେଇନ ବାରିରେ।
ପୋଇ ମଞ୍ଜି ଥିଲା ଲଗା ହେଇଛି। ସେ ଆହୁରି ଅଳ୍ପ ଅଛି କିନ୍ତୁ ନୂଆ ହଁ ପୋଇର ଭାବ। ଭାଡି ହେଇନଥିଲା ଏମତି ସାଇଡ ଗୋଟେ ଅଳ୍ପ କରି ଲଗା ହେଇଥିଲା ଆଉ ଏବେ ଯେତେବେଳେ ମଞ୍ଜି ହରିକା ଆସିବ ଭଲ ସେ ବାରି ବି ସଫା ହେଇଯାଇଛି ଆଉ ମାଟି ସେଠି ହଣା ହେଇଛି ତା ପରେ ଯୋଉ ଗଛ ଲାଗିବ ତାପରେ ସେଇଠୁ ଶାଗ ଗଛ ଲାଗିବ। ପାଣି ବି ଟିକେ ପଡିଚି।
ଉଁ।
ଏମିତି ତାପରେ ବର୍ଷା ଦିନ ଆସିଲା ବି ସୁବିଧା ହବ ଆଉ ପାଣି ଦବାକୁ ପଡିବନି ଗ ଛେ ରେ।
ହଁ ବର୍ଷା ଧାର ଆସିଲେ ସଇଲା ଆଉ ପାଣି ଦବାକୁ ପଡିବନି।
ହଁ।
ଖରା ଦିନେ ପାଣି ଦେଇ ଦେଇେ ଜୀବନ ଯିବ।
ହଁ ବା ଖରା ଦିନେ ପାଣି ଦବାକୁ ବହୁତ ଅସୁବିଧା ବହୁତ ଜୋର ଖରା ହୁଏ। ପାଣି ବି ସେମିତି ଅଧିକ ପାଣି ଦବାକୁ ପଡେ ଗଛରେ।
ହୁଁ।
ଏମିତି ସବୁ କଥା ଆଉ ଆଉ ତମର ତ କଣ କହୁ ଥିଲୁ ରବିବାରରେ ଆଉ ଗୁରୁବାର ହାଟ ବୋଲି। କାଲି ତାହେଲେ ତମର ହାଟ ଆଉ।
ହଁ ଆମର ହାଟ କାଲି ଆଉ କାଲି ପୁରା ବଡ ହାଟଟେ ଆମର।
ହୁଁ।
ହୁଁ ତାପରେ ସବୁ ପ୍ରକାର ଆମର ଯୋଉ ଆଁ ଛତା ସିଲେଇ ଜୋତା। ସିଲେଇ ସବୁ ପ୍ରକାର ଲୋକ ବ - ଆସନ୍ତି।
ବହୁତ ସୁବିଧା ତ ସେପଟେ ଆମର ଏପଟେ କିନ୍ତୁ ବେଶୀ କିଛି ନାହିଁ ଆମର ଏପଟେ ଖାଲି ପନିପରିବା ବି କ୍ରି ବାସ ଏମିତି ଆଉ କିଛି ନାହିଁ ଜଳଖିଆ ଦୋକାନ ଅଳ୍ପ କେତେଟା ଅଛି। ଆଉ କିଛି ସୁବିଧା ନାହିଁ।
ଆମ ଫେର ଶୁଣୁନୁ ହାଟରେ କୋଳଥ ମୁଗ ବିରି ପାନ। ଆଉ ହଁ ହଁ ଏସବୁ ଜିନିଷ ବି ମିଳେ। କୋଳଥ ଯେତିକ ସବୁ ଡାଲି ଜାତିଅ ଜିନିଷ।
ହଁ।
ହୁଁ ଆଉ ମାଣ୍ଡିଆ।
ଏଲେ ଏମିତି ସବୁ କଥା।
ହୁଁ ମାଣ୍ଡିଆ ସବୁ ମିଳେ ସେଇଠି ଟିକେ ହଁ। ହଁ ସେଇଠୁ ସବୁ କମ୍ ରେଟ ରେ ମିଳେ।
ଓହୋ ବହୁତ ଭଲ ସୁବିଧା ହଉଥିବ ତ ଲୋକମାନଙ୍କୁ ହାଟ କରିବା ପାଇଁ। କିଣା କିଣି କରିବା ପାଇଁ। ମୁଁ ତାହେଲେ ମୁଁ ବାହାରିଲି ଯାଉଛି ହାଟକୁ। ହଁ ମୁଁ ବାହାରିଲି ହାଟକୁ ଯାଉଛି ମୁଁ ପରେ ଫୋନ କରିବି ତତେ ଆଉ। ରଖୁଛି ହଉ ହଉ।